ହଁ କଣ କରୁଚନ୍ତି?
କିଛି ନାହିଁ ଏଇ ବସିଛି। ଆଉ ତୁମେ?
କାମ ସରିନି କି? ନେଟୱାର୍କ ନାଇଁ ନା କଣ ସ୍ଲୋ ଶୁଭୁଚି।
ହ୍ୟାଲୋ।
ମୁଁ କହିଲି ନେଟୱାର୍କ ନାଇଁ ନା କଣ ସ୍ଲୋ ଶୁଭୁଚି।
ଓହୋ ଏବେ ଶୁଣାଗଲା ନା।
ହଁ ଶୁଭିଲା।
ଆଚ୍ଛା କଣ ଖାଇଥିଲେ?
ମୁଁ ଲେଟ୍ ରେ ତ ଭାତ ଖାଇଥିଲି ଆଉ କିଛି ଖାଇନି ଆଉ।
ଆଉ ସେପଟେ ଯୋଉ ତୁମର କଣ ବୁଲାବୁଲି କୁଆଡ଼େ କରିଚ?
ହଁ ଇଆଡ଼େ ତ ସ ଅଛି। ଆ ଈମାମି ଜଗନ୍ନାଥ ମନ୍ଦିର। ଆଉ କ୍ଷୀରଚୋରା ଗୋପିନାଥ ମନ୍ଦିର। ଆଉ ପଞ୍ଚଲିଙ୍ଗେଶ୍ଵର। ରେ ନୂଆ ପଞ୍ଚଲିଙ୍ଗେଶ୍ୱର। ଆଁ ଚାନ୍ଦିପୁର ବିଚ ଅଛି।
ଆଚ୍ଛା ତୁମେ ଯାଇ ନାଇ ମାନେ ଜଗନ୍ନାଥ ଟେମ୍ପୁଲ। ଦେଖ ଥିଲା ସେଠି କେମିତି କଣ ଏଇ ଆମ ଏ ପୁରୀ ଜଗନ୍ନାଥ ପରିକ୍ରମା ମନ୍ଦିର ନା ଏଠି କଣ କେମିତି କିଛି
ହଁ ଜଗନ୍ନାଥ ମନ୍ଦିର ଯେମତି ପୁରା ସେମିତି ଆହୁରି ତା ଠାରୁ ଆହୁରି ତା ଭିତ ଭିତରେ ସବୁ ଦେବାଦେବୀଙ୍କ ମନ୍ଦିର ଅଛି। ଆ ଆଉ ସେ ମନ୍ଦିର ଟା ଗୋଟେ ତାର ବେଶୀ ଖାସ ଲାଗେ ସେ ମନ୍ଦିର ପୁରା ତଳୁ ଉପର ପର୍ଯ୍ୟନ୍ତ ଲାଇଟି୍।
ଆଛା ତାପରେ ସେ ମନ୍ଦିରର ଫଟୋ ତ ଦେଖାଯାଏ କୋଣାର୍କ ମନ୍ଦିର ପରିକା ନାଇଁ?
ନାଇଁ ନାଇଁ
ମାନେ ମୁଁ କହିଲି କି ମାନେ ସେ ପଥରର କିଛି କଲର ମାନେ କିଛି ରଙ୍ଗ ଦିଆଯାଏନି।
ନା ହଁ ହଁ ସେଟା ସେମିତି ଥାଏ ସେଟାରେ ଲାଇଟ୍ ଲାଗି ଚି ସେ ସବୁ ଷ୍ଟେପ ବାଇ ଷ୍ଟେପ ପୁରା ଟିକେ ଟିକେ ଛାଡିକି ଛୋଟ ଛୋଟ ଲାଇଟ ଲାଗି ଚି ଆ ସେ ରାତିରେ ଯିବ ସେ ମନ୍ଦିର ଟାକୁ ବହୁତ ସୁନ୍ଦର ଦେଖାଯାଏ।
ଆଚ୍ଛା ତମେ ଯାଇଥିଲ ବୁଲି?
ସେମିତି ନୁହେଁ ଏ ସେ ଉପରେ ଝୁଲୁଚି ସେ
ଆଚ୍ଛା ମାନେ ସେଇ ପଥର ଭିତରେ ସେ ର ରଖୁଛନ୍ତି ଓହୋ ସବୁ ପା ପାହାଚରେ ଗୋଟେ ଗୋଟେ ରଙ୍ଗର ସେ
ପାହାଚ ପୁରା ଉପର ମନ୍ଦିର ପର୍ଯ୍ୟନ୍ତ।
ଆଚ୍ଛା। ଆଉ ଭିତରେ ସେମିତି ପୁରୀ ପରି ତା ରୋଷ ଶାଳା ଅଛି ଆଉ ଭିତରେ
ହଁ ସବୁ କଥା ଅଛି ସେଠି ଅଭଡା ଟଙ୍କ ତୁରାଣୀ ମିଳେ ଅଭଡା ପ୍ରସାଦ ମିଳେ ଆଉ ଭୋଗ ଯୋଉଟା ଖଜା ଭୋଗ ଆମର ସେଟା ପିଠା ଲଡ଼ୁ ସବ କଥା ହୁଏ।
ଆଚ୍ଛା। ହଉ ଭଲ ନା ମୁଁ ଯାଇନି ତ କେବେ କିନ୍ତୁ ଭିଡିଓ ଭିଡିଓ ଦେଖିଛି ସାଙ୍ଗ ଛୁଆମାନେ ବୁଲିବାକୁ ଯାଆନ୍ତି।
ହୁଁ ଆସ ଆସ କେବେ ବୁଲିକି ଯାଅ ଦେଖିବାକୁ ଭାରି ଭଲ ଲାଗିବ।
ହଁ ଯିବା ଆଉ ତାପରେ ବହୁତ ବାଟ ହେଇଯାଉଛି।
ହଁ। ସେତ ଗୋଟେ ଦିନ ଦି ତିନି ଘଣ୍ଟାର ବାଟ।
ହଁ ସେ ମୁଁ କହିଲି ତା ଚାରିପଟେ ପୁରା ସବୁଜିମା ପରିକା ପୁରା ଗଛ ବଛ ଲଗେଇକି ବଢି଼ଆ ସୁନ୍ଦର କରିଛନ୍ତି ନା।
ହଁ ସେ ତାର ପାର୍କ ପରିକା ବି ଗୋଟେ ଗୋଟେ ହେଇଛି ଗୋଟେ ସାଇଟ୍ ଆଉ ଗଣେଶ ଠାକୁର ଅଛନ୍ତି ଶିବ ଠାକୁର ଅଛନ୍ତି ଯୋଉ ଲକ୍ଷ୍ମୀ ମାଙ୍କ ମନ୍ଦିର ଅଛି ବିମଳା ମନ୍ଦିର ଅଛି। ସବୁ ଠାକୁରଙ୍କର ଅଛି।
ଓ ହୋ।
ସନ୍ଧ୍ୟାବେଳେ ଯିବ ବସିକି ପୁରା ବସିବ ପାହାଚରେ ବଢ଼ିଆ ଶାନ୍ତି ଲାଗିବ।
ହୁଁ ହୁଁ ଆଚ୍ଛା ହଉ ଦେଖିବା କେବେ ଯିବା ଆଉ।
ହୁଁ। ଆଉ କ୍ଷୀରଚୋରା ଗୋପୀନାଥ ମ ଯାଇଛ?
ନାଇଁ ନାଇଁ ସେଟା କନ୍ଟା ମାନେ କୃଷ୍ଣଙ୍କ ମନ୍ଦିର ନା ଶିବଙ୍କର କୃଷ୍ଣଙ୍କର ହଁ କ୍ଷୀର ଚୋରା। ଶ୍ରୀକୃଷ୍ଣଙ୍କର ହଁ।
ସେଠି ସେମିତି ସେ ବହୁତ ପ୍ରତ୍ୟକ୍ଷ। ଯାହା ମାାନସିକ ପାଇପାରିବ ତାର ହଉଛି ଆଉ ଆଳତି ସମୟରେ ଯିବ ବହୁତ ସୁନ୍ଦର। ଲାଗେ ବହୁତ ସୁନ୍ଦର। ତମେ ଆସିବ ଠାକୁରଙ୍କୁ ଦେଖ
ଆଛ ଓହୋ।
ଆଉ ତାଙ୍କ ଭୋଗ ତାଙ୍କ ଭୋଗ ସବୁବେଳେ ରାବିଡିରେ ତାଙ୍କ ଭୋଗ ଲାଗେ।
କୁକୁଡା ରାବେ।
ନା ରାବିଡି ଟା ହିଁ ତାଙ୍କ ଭୋଗ। ଗୁମେନ୍।
ଆଚ୍ଛା।
ଆମେ ଯେମିତି ଅଲଗା ଯୋଉ ନଡ଼ିଆ କଦଳୀ ଭୋଗ କରୁଛନ୍ତି ସେ ସେ ଭୋଗ ତାଙ୍କର ନାହିଁ। ତାଙ୍କର ରାବିଡି ଭୋଗ। ମାନେ ପ୍ରସାଦ ସେଠି ବି ପ୍ରସାଦ। ଭୋଗ ମିଳେ।
ହୁଁ ହୁଁ।
ପିଠା ଲଡୁ ଏ ସବୁ ତାଙ୍କର ଭୋଗ ହୁଏ ମେନ୍ ଭୋଗ ତାଙ୍କର ହଉଛି ସେ ରାବିଡି ଟା ସର ରାବିଡି।
ହୁ ହଁ ଆଉ ପଞ୍ଚଲିଙ୍ଗେଶ୍ଵର।
ପଞ୍ଚଲିଙ୍ଗେସ୍ୱର ତ ଯେମିତି ପାଞ୍ଚଟା ଲିଙ୍ଗ ଥିବ ତା ପାଣି ଭିତରେ ଥିବ। ତମ ତାକୁ। ଖୋଜିକିନା ମାନେ ଦେଖା ଯାଉନଥିବ। ଥିବ। ତମେ ଅଣ୍ଡାଳି ଅଣ୍ଡାଳି କି। ଛୁଇଁବ।
ହୁଁ।
ଅ ସେ ଯୋଉ ଟାଇମ ରେ ଟିକେ। କମ ପାଣି ଥିବ ଛୁଇଁ ପାରିବ ଅଧିକା ପାଣି ଥିଲେ ସେ ପୁରା। ଉପରୁ ଜୋରେ ପାଣି ଟା ପଡୁଛି ନା କାଚୁଛି ପୁରା ଭିଜିଯିବ।
ସେଟା କଣ ମାନେ ଗୋଟେ। କୁଣ୍ଡ ଟାଇପ ର ସିନା କେମିତି କଲେ ଯଦି ପଡିଯିବେ ଲୋକ।
ନାଇଁ ନାଇଁ ସେଟା କଣ ହଉଛି ଦେଖ ଏମିତି ଉପରୁ ପାହାଡ ଟା ସେ ମଝି ତଳ ଟା କୁଣ୍ଡ ଭଳିଆ ଏମିତି ହେଇଛି। ଟିକେ ଖାଲୁଆ ହେଇଛି ତାପରେ ଏମିତି। ପାଖ ରେ ଯୋଉଟା ଅଛି ସେ ଯୋଉ ଖାଲ ହେଇଛି ତାରି ଭିତରେ ପାଞ୍ଚଟାଙ୍କ ଲିଙ୍ଗ ଅଛି ସେ ଉପରୁ ଯୋଉ ପାଣି ଟା ପଡୁଛି ଜୋରରେ ପଡୁଛି ନା ସେ ଜଳଟା ମାନେ ଯେତେ ଜୋରରେ ପଡୁ। ଥିବ ତମେ ଯଦି ସେତେ କମ୍ ପଶି ପାରିବ ଭିତରେ। ଭିତର କୁ ପଶି ପାରିବନି ଧର। ଧୀରେ ଧୀରେ ପଡୁଛି। ଅଳ୍ପ ଅଳ୍ପ ପାଣି ସେ ସେଥିରେ ଅଛି ତମେ ଆରାମସେ ଦେଖିପାରିବ ପଡିବନି ଯେତେବେଳେ ଜୋରରେ ବର୍ଷା ଦିନ ହେଇଥିବ ଜୋରରେ ପାଣି ଆସୁଛି ତମେ କଣ ଯାଇକି ଛୁଇଁକି ପାରିକି ଦେଖିପାରିବ କି ଆଉ ସେଇ ଲୋକ ତ ଯାଇପାର ନି ପାଣିଇଲେ। ପୁଅ ପିଲା ଯାହା ଯିଏ ଏମିତି ଯାଆନ୍ତି ତଥାପି ସେଟା ବି ସେ ପଥରଟାରେ ବି ସବୁବେଳେ ପାଣି ପଡେ ନା
ଆଛା ହଁ ଆଉ ସେ ପାଣି ଟା ତଳକୁ ବହି ଯାଏନି।
ହଁ ବୁହେ ହେଲେ ଖାଲ ଟା ନା।
ଓ ହଁ। ନାଇଁ ମୁଁ କହିଲି କି ଯୋଉ ଲିଙ୍ଗ ଥାଏ ଯୋଉ ଛୁଅନ୍ତି ସେଇଟା ପୁରା ଗା ତ ଥିବ ନା ଗଭୀର ଥିବ ଯଦି
ହଁ ନା ଏଟା ବେଶୀ ଗଭୀର ନୁହେଁ ସେମିତି ଗଭୀର ନୁହେଁ ଯେ ବୁଡିଲା ଭଳିଆ ନୁହେଁ ଆଣ୍ଠୁଏ ଜଙ୍ଘେନେଖା ପାଣି ହବ। ଆ ଜଙ୍ଘି ବି ହବ ନାଇଁ ଆଣ୍ଠୁଏ ଲେଖା ହିଁ ହବ। ଏଇଆ ଉପରୁ ଯୋଉ ପାଣି ଟା ପଡୁଛି ଜୋରୋ କା ସେଇଟା ଯଦି ସ୍ଲୋ ପାଣି ଟା ଥିବ ତାହେଲେ ଧୀରେ ପଡିବ। ତମେ ଆରାମସେ ଛୁଇଁ ପାରିବ ଧର ଉପରୁ ଜୋରେ ପଡୁଥିବ ତମେ ପାଣି ବି ଜୋର ଥିବ ଯୋଉରା ଏମିତି ଯାଉ ଯିବା ପାଣି ଟା ବି ତମେ ସେ ଯାଉଛି ଯୋଉ ବାଟରେ ସେ ସେଇ ବାଟରେ ତ ଗୋଡ ଦବ ସେଇଟା ଧର ଜୋରରେ ଯାଉ ତୁ କେମିତି ଗୋଡରେ ଦେଇଠିଆ ହେଇପାରିବ। ଏଇଆ କହୁଛି। ଟିକେ ସ୍ଲୋ ଥିଲେ ତମେ ଆରାମସେ ଛୁଇଁ ପାରିବ ଆଉ ସେଟା ଚଢିକି ଯିବାକୁ ବି ପଡିବ ଖରାଦିନ ଭାବିବ ମୁଁ ଖରା ଦିନରେ ଯିବି ଆରାମ ସେ ଛୁଇଁବି ଖରା ଦିନରେ ଗଲେ ତୁମେ ଏତେ ବାଟ ଚଢିକି ଯିବ ଯେ ପାହାଚ ସେ ପୁରା ଏମିତି ଉଞ୍ଚାଣିଆ ରାସ୍ତା ଆ ଥକି ଯିବ ଶୀତ ଦିନରେ ଯିବ ଯଦି ପାଣି ଜୋରେ ଆସି ସେମିତି ସିଜିନ ଦେଖିକି ସେଟା ଯିବ। ଏଇ ମାର୍ଚ୍ଚ ଏପ୍ରିଲ ଆଡକୁ ଗଲେ ସେ ଠିକ ବର୍ଷା ନଥିବ ଆ ଆମେ ତ ନୂଆ ବର୍ଷ ବେଳକୁ ଥିଲୁ। ଜାନୁଆରୀ ମାସ। କେହି ପଶିପଲେନି
ହଁ ହଁ। ତାପରେ ଏଇ ଖରା ମାସରେ ନେଳି ବି ପଡିଯାଇଥିବ ନା
ଖରା ଦିନରେ ତ ଖରାରେ ଶୁଖି ଯାଇଥିବ ନେଳି ସେ ବର୍ଷା ଦିନରେ ନେଳି
ଆଛା ହଁ ନା ଭଲ ଜାଗା ଅଛି।
ହଁ ଆଉ ନୀଳ ନୀଳଗିରି ମ ବି ଜଗନ୍ନାଥ ଅଛନ୍ତି ନୀଳଗିରି ଜଗନ୍ନାଥ ମନ୍ଦିର ଆଗରୁ ନୀଳଗିରିର ରାଜା ଯେ ଥିଲେ ସେ ରାଜଉଆସ ଅଛି। ସେଠି ଏ ବି ଗୋଟେ ଏଇନାକେ ଦର୍ଶନୀୟ ସ୍ଥଳୀ ହେଇଛି।
ଆଚ୍ଛା ସେଟା କଣ ମାନେ ପାହାଡ ଉପରେ ଅଛି ମନ୍ଦିର
ନା ନା ସେ ପାହାଡ ପାଖରେ ପୁରା ସେଇଟା ଦେଖ ଯାଉଛି ପାହାଡ ଟା ସାଇଟ ରେ ସେ ସେ ସେଇ ଜଗନ୍ନାଥ ଥ ମନ୍ଦିର ବି ବହୁତ ପ୍ରତ୍ୟକ୍ଷ ଜଗନ୍ନାଥ ମନ୍ଦିର ସେଠି ତ ପ୍ରସାଦ ମିଳେ। ଅବଡ଼ା ପୁରା ଆଉ ହଉଛି ସେ ରାଣୀଙ୍କ ତାଙ୍କର ଯୋଉଟା ଆ ରହୁଥିଲେ ତା ଗାଧଉଥିଲେ ଯୋଉଟା ଗୁମ୍ଫି ଘର ନା କଣ କହୁଛନ୍ତି ସେଟା ଏମିତି ସବୁଅଛି। ସେଟା ଗୋଟେ ପୁଘର ହେଇଛି। ପାହାଚ ପାହାଚ ହେଇକି ତଳୁକୁ ଯାଇଛି ସେଇ ତଳୁ ପାଣି ଟା ଯାଇଛି ସେପଟ ରେ ବାହାରିଛି ବହୁତ ସୁନ୍ଦର ସୁନ୍ଦର ହେଇଛି ଭିତରେ ତମେ ଦେଖ ଯିବାକୁ ଅଛି।
ଆଚ୍ଛା ତାହେଲେ ବହୁତ ବଢିଆ ବଢିଆ ଜାଗା ଅଛି ସେପଟେ ଆଉ।
ହଁ। ଆଉ ଚାନ୍ଦିପୁର ବିଚ କଥା ତ ଜାଣି
ହଁ, ସେଠି କଣ ମାନେ ପାଣି ଲହରୀରେ ମାନେ କରେଣ୍ଟ ଆସେ ନା କଣ, କୁହନ୍ତି ଯେ ମଝିରେ
ନାଇଁ ନାଇଁ ସେଟା ଏ ଏବେ ତ ନର୍ମାଲ୍ ଦିନରେ ଆସ ସେ ସେ ହଉଛି ପୂର୍ଣ୍ଣିମା ହେଲା ଆଉ ଅମାବାସ୍ୟା ହେଲା ଏସବୁ ଦିନରେ ଆ ଆସେ ଆଉ ସେ ଯୋଉ କରେଣ୍ଟ କଥା ସେ ଅଲ ସିଏ ଯୋଉଟା ଏମିତି ଲୋକ ବୁଲିବା ପାଇଁ ଯୋଉଟା ହେଇଛି ସେଟାରେ ନୁହେଁ
ଆ
ଆଉ ଏଇ ମାଛ ଫାଛ ଧରିବାକୁ ଯାଉଛନ୍ତି। ସବୁ ଆଉ ଆସିଥିବ ସେମିତି ଟାଇମ ନେଇକି ଦେଖିବ କେତେ ମାଛ
ଆଚ୍ଛା, ହଁ ହଉ ଦେଖିବା କେବେ ଯିବା ଆଉ। ହଉ ତାହେଲେ ପରେ କେତେବେଳେ କଥା ହବା ଆଉ ମୁଁ ରଖୁଛି ଟିକେ କାମ ଅଛି ତ।
ହଁ, ହଉ ଠିକ ଅଛି।
ହଉ ହଉ।
ହୁଁ
ହ